ହାଲୋ। ଆଜ୍ଞା ଶୁଭ ସନ୍ଧ୍ୟା ବନ୍ଧୁ।
ଆପଣଙ୍କୁ ହାଲୋ।
ଆଜ୍ଞା ମୋ ଭଏସ୍ ଆପଣଙ୍କୁ ଆସୁଚି?
ଆପଣଙ୍କର ହଁ ଆସୁଚି ଆପଣଙ୍କର।
ଆଚ୍ଛା କେମିତି ଅଛନ୍ତି?
ହାଲୋ।
ଆଜ୍ଞା ମୁଁ କଥା ଶୁବୁଚି ଆପଣ
ହଁ ଆପଣଙ୍କର କଥା ଶୁଭ ଯାଉଛି କୁହନ୍ତୁ।
ଆଜ୍ଞା ମୁଁ ପଚାରିଲି କେମିତି ଅଛନ୍ତି ଆପଣ?
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ବହୁତ ଭଲ ଅଛି ଆଉ ରାତି ଭୋଜନ ସରିଲାଣି ନା ସରିନି?
ହଁ
ହଁ ହଁ ମୁଁ ବି ଜଷ୍ଟ ଏବେ ହିଁ ଖାଇକି ଉଠିଲି ଆଉ ସରିଗଲାଣି ରାତି ଭୋଜନ ଆଉ କେମିତି କଣ ଚାଲିଛି ଆପଣଙ୍କର ସବୁ କର୍ମମୟ ଜୀବନ? ଆଉ କେମିତି ନିଜ କାମ ନିଜ ପାଠ ପଢା ନିଜ ଘର ଲୋକଙ୍କୁ ବାହାରେ ରହିକି ଆପଣ ମ୍ୟାନେଜ କରୁଛନ୍ତି ସବୁ ଜିନିଷକୁ ମୁଁ ଜାଣିବାକୁ ଚାହିଁବି ଦୈନନ୍ଦିନ ଜୀବନରେ ଆପଣଙ୍କର କଣ ସବୁ ଚାଲିଛି
ନିଶ୍ଚିନ୍ତ ମୁଁ କହିବି ଯେମିତିକ ମୁଁ ଏଇଠି ଆସିକି ଏବେ ତ ଖାଇବା ମୋର ରା ରାତ୍ରି ଭଜନ ସରିଛି ଏବେ ମୁଁ ପାଠ ପଢା ପଢି ଚାଲିଛି ଆଉ ଯେମିତି ଯେତିକି ଆପଣ କହିଲେ ମାନେ ଘରରୁ ବାହାରକୁ ଆସି ଆସିକି ଏଠି ରହିବା କଥା ଆଜିକାଲି ତ ସମସ୍ତେ ପାଠ ପଢିଲା ପରେ ଯେମିତିକି ନିଜର ଆମର ନିଜ ଦେଶରେ
ହ
ଆମର ଅଭାବ ଯୋଗୁ ଆମେ ବାହାର ଦେଶରେ ଆସିକି ରହିକରି ପାଠ ପଢିକି କାମ କରିବାକୁ ପଡୁଛି ତ ସେମିତିରେ ଏବେ ତ ମୁଁ ମୋର ସେମିତି କିଛି ମୋର କାର୍ଯ୍ୟ ମାନ କିଛି ହେଇନି ଖାଲି ମୁଁ ଏମିତି ପାଖ ପାଠପଢା ହିଁ ଚାଲିଛି ଆପଣ ମାନେ ଆପଣ ବି କହନ୍ତୁ ମାନେ ଆପଣଙ୍କର କେତେ ମାନେ କଣ କରୁଛନ୍ତି ଆପଣଙ୍କର କାର୍ଯ୍ୟକ୍ରମ ଦୈନନ୍ଦିନ ଜୀବନ ଏବଂ କେମିତି ମାନେ ଏବେ ଗଲା ଆମର ପୂର୍ବ ମାସରେ ହିଁ ରଜ ପର୍ବ କେମିତି ପାଳିଲେ ଆପଣ
ନିଶ୍ଚିତ ଭାବରେ ମୁଁ ବି ଆପଣଙ୍କୁ ସେ ସବୁ ବିଷୟରେ ଜଣେଇକୁ ଚାହିଁବି ଆପଣଙ୍କ କଥା ଶୁଣିକିରି ମତେ ବହୁତ ଭଲ ଲାଗିଲା ତ ଯେମିତି କିି ଆପଣ କହିଲେ କେମିତି କର୍ମମୟ ଜୀବନ ଚାଲିଛି ସତ କଥା କହିବାକୁ ଗଲେ ଆପଣ ଯେମିତି କହି କି ଆମର ଓଡିଶାରେ ଅ ଆମ ନିଜ ଦେଶରେ ଚା ଚାକିରି ର କର୍ମ କେତ୍ରର ଅଭାବ ଥିବାରୁ ଆମେ ଆସିକି ବାହାରେ ରହୁଛନ୍ତି ଯଉଟା କିି ଆମ ପାଇଁ ବହୁତ ହି କଷ୍ଟକର ଜିନିଷ ଘର ପରିବାର ଠୁ ଦୂରରେ ରହିକି ନିଜେ ନିଜକୁ କାମରେ ବ୍ୟସ୍ତ ରଖିବା ସବୁ ଜିନିଷ ନିଜେ ଏକା କରିବା ବହୁତ କଷ୍ଟ କିନ୍ତୁ ଆମକୁ କରିବାକୁ ପଡେ ଘର ଲୋକଙ୍କ ପାଇଁ ଆମ ନିଜ ପାଇଁ ତ ମୁଁ ବି ସେମିତି ହିଁ ପା ନାଁ ଏଠି କର୍ମରେ ମଧ୍ୟ ବ୍ୟସ୍ତ ରହିଚି ନିଜର ଗୋଟେ ପ୍ରପର ଗୋଟେ ରୁଟିନ ଗୋଟେ ମୁ ସେଟ କରିଚି ଯୋଉଥିରେ କି ତାକୁ ସବୁ କିଛି ଜିନିଷକୁ ମୁଁ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରୁଚି ଆଉ ଯେମିତି କହିଲେ କି ପୂର୍ବ ମାସରେ ରଜ ଗଲା ତ ଯେମିତି ବାହାରେ ତ ରହିଚନ୍ତି ରଜରେ କିଛି ମୋ--ମଜା ହିଁ ନାହିଁ ରଜ ରେ କେବଳ ଓଡିଶାରେ ହିଁ ପାଳନ କରାଯାଏ। ଆଉ ମତେ ମଧ୍ୟ ଏଥର ରଜ ରେ ବହୁତ ହି ମୋ ଘର, ସାଙ୍ଗସାଥି ଆଉ ଘର ଲୋକଙ୍କ କଥା ବହୁତ ମନେ ପଡୁଥିଲା ଆଉ ରଜ ତ କେମିତି ଭାବରେ ତିନି ଦିନ ପଳେଇଲା ଜଣା ବି ପଡିଲାନି ଏଠି କିନ୍ତୁ ଘରେ ତ ବହୁତ ହି ଭଲ ଭାବରେ ରଜ ପାଳନ କରାଯାଇଛି ପୁରା ପାଞ୍ଚ ଦିନ ଯାକ ହିଁ ଘର ଲୋକ ରଜ ପାଳନ କରିଛନ୍ତି। ତ ଆପଣଙ୍କ ଆଡେ ରଜ କେତେ ଦିନ ପାଳନ କରାଯାଏ ତିନି ଦିନ ନା ପାଞ୍ଚ ଦିନ?
ଆମ ଯେମିତି କହିବାକୁ ଗଲେ ଆପଣ ଯେମିତି କହିଲେ ଆଉ ମୁଁ ଆପଣଙ୍କ କଥା ସହମତ ଅଛି ଏଇଠି ତ ସେଇ ପୁରୁଣା କଥା ପିଲା ବେଳର କଥା ସବୁବେଳେ ମନେ ରହେ ସ୍ମୃ--ଗୋଟେ ସ୍ମୃତି ରହେ ଚାକିରୀ ସା ସ୍ମୃତ--ସ୍ମୃତିକୁ ମାନେ ଆମେ କେବେ ବିି ଭୁଲି ପାରିବାନି। ରଜ ତ ଏଇଠି ମୁଁ ମନେଇଚି ତିନି ଦିନ। ଯେମିତି କିି ନୂଆ ପରି--ବ ମାନେ ବସ୍ତ୍ର ଧାରଣ କରିକରି। ବୁଲିବାକୁ ଯାଇକିରି ପାନ ଖାଇକିରି ପୋଡ ପିଠା ଘରେ ବନେଇକିରି ହଁ ଆଗ ଅପେକ୍ଷ କ୍ଷା ଘରେ ଥିଲା ବଳେ ଯେମିତି ମାଙ୍କ ହାତରୁ ଚକୁଳି ପିଠା ଆରିସା ପିଠା, ପୋଡପିଠା ଏ ସବୁ ତ ଆଉ ମିଳେ ମିଳିବା ଟା ମାନେ ସ୍ୱପ୍ନ ହେଇଗଲାନି ଗୋଟେ କିନ୍ତୁ ମୁଁ ମୋ ତରଫରୁ ମାନେ ବହୁତ ଚେଷ୍ଟା କରିଚି ସେମିତି ବନେଇବା ପାଇଁ ମୋ ଦ୍ଵାରା ଯେତିକି ହେଇଛି ମୁଁ ବନେଇଛି ମୁଁ ପ ପ୍ରଥମ ଦିନ ରଜରେ ଯେମିତିକି ଆମର ରୁହେ ପହିଲି ରଜ ରୁହେ ପହିଲି ରଜ ଦିନ ଆମ ମୁଁ ଏଇଠି ବନେଇଥିଲି ପୋଡ ପିଠା ବନେଇଥିଲି। ଅବଶ୍ୟ ଏତେ ଭଲ ବି ମୁଁ ବନେଇ ପାରିଲିନି ବଟ୍ ଯେତିକି ବନେଇଛି ମୋ ଅପେକ୍ଷା ବହୁତ ଭଲ ଭାବରେ ବନେଇଚି। ତା ପରଦିନ ସଂକ୍ରାନ୍ତି ମିଥୁନ ସଂକ୍ରାନ୍ତି ପାଳନ ହୁଏତା ସେଇଦିନ ମୁଁ ନୂଆ ବସ୍ତ୍ର ପରିଧାନ କରି ବାହାରକୁ ବୁଲିବାକୁ ଯାଇକିରି ଆସିଲା ବେଳକୁ ମିଠା ପାନ ଖାଇକିରି ତୃତୀୟ ଦିନ ରଜ ତ ମୁଁ କିଛି ବି ସେମିତି--ଖାଶ୍ ହେଇନି ମୋର ପାଠପଢା ତାହାପରେ ମମିଙ୍କୁ ଫୋନ କରି ମା ସହିତ ଫୋନରେ କଥାବାର୍ତ୍ତା ଭାଇଙ୍କ ସହିତ ଏମିତ୍--ଏମିତିରେ ହିଁ ମୋର ର ରଜ ଯାଇଚି ଆପଣ ମାନେ କେମିତି ପାଳନ କଲେ ରଜକୁ?
ଆଜ୍ଞା ତ କହିବାକୁ ଗଲେ କି ମୋର ରଜ ସମୟରେ ହିଁ ମୋର ଋତୁକୁ ଶ୍ରାବ ହେଇଯାଇଥିଲା ଯୋଉ ଦ୍ଵାରା କି ମୋ ପାଇଁ ବହୁତ ହି କଷ୍ଟକର ଥିଲା କି ବାହାରକୁ ଯିବା କି କଣ କରିବ ଆଉ ରଜ ତ ଯେମିତି ପ୍ରଥମ ଦିନ କହିବି ମୋର ରବିବାର ଦିନ ହିଥିଲା ଛୁଟ ଥିଲା ଅବଶ୍ୟ ମୋ କର୍ମକ୍ଷେତ୍ରରୁ କିନ୍ତୁ ଯେମିତି ମୁଁ କହିଲି କି ମୁଁ ସେଇଟା ମୋ ରଜର ପ୍ରଥମ ଦିନରେ ହିଁ ମୋ ଋତୁବତିରେ ମୁଁ ଜଡି ତ ହେଇ ଯାଇଥିଲି ତ ଯୋଉଥିପାଇଁ କି ମୁଁ ଆଉ କୁଆଡେ ଯାଇପାରିଲିନି କି ନାହିଁ ନୂଆ ବସ୍ତ୍ର ମୁଁ ପିନ୍ଧି ପାରିଲି ସେଟାଇମ ରେ ତ ଆମେ ସେଇଟାକୁ ହିଁ ସ ମାନେ ପାଳନ କରନ୍ତି ମାନେ ମହୋତ୍ସବ ହିଁ କରନ୍ତି ଆମର ଯୋଉ ଋତୁ ଶ୍ରାବକୁ କିନ୍ତୁ ଯେହେତୁ ମୋ ଦେହ ଟିକେ ଭଲ ନଥିଲା ଆଉ ଆମ ଘରେ ଆକଚୁଲି ଏବେ କହିବାକୁ ଗଲେ ତ ରଜ ତ ସେଇଥିପାଇଁ ପାଳନ କରାଯାଏ ଝିଅ ଝିଅ ମହିଳା ମାନଙ୍କର ସେ ଋତୁ ସ୍ରାବକୁ କୁ ନେଇକି କିନ୍ତୁ ଆମ ଘରେ କିନ୍ତୁ ରଜ ରଜରେ ହଉ ବା କେବେ ବି ହଉ ସେଇ ସମୟରେ ଆମ ଘରେ ନୂଆ ବସ୍ତ୍ର ପିନ୍ଧା ଯାଏନି ତ ଯେହେତୁ ମୋ ମା ମୋତେ ଫୋନ କଲି ମୁଁ କହିଲି ମୁଁ ଏଥର ପିନ୍ଧିବି କି ନାହିଁ ତ ମମି ମତେ ମନା ହିଁ କରିଥିଲେ କି ନାଇଁ କିନ୍ତୁ ପିନ୍ଧନି ଆମର ତ ନାହିଁ ପିନ୍ଧିବା ସମସ୍ତଙ୍କର ଯାହା ବି ଅଛି ବଟ ଆମର ଯେହେତୁ ନାହିଁ ତ ଆମେ ମୁଁ ସେଥିପାଇଁ କିଛି ବି ପିନ୍ଧିଲିନି ଆଉ ଯେମିତି ମୁଁ କହିଲି କି ହଁ ବାହାର ରାଜ୍ୟରେ ତ ରଜର ସେମାନେ କିଛି ମା ଜାଣି ନାହାନ୍ତି କି କେହି ବି କିଛି କହିବେନି ଆଉ ମୋର ରଜ ତିନି ଦିନ ଏଥର କହିବାକୁ ଗଲେ ଖାଲିରେ ହି କଟି ଯାଇଛି ନା ମୁଁ ନୂଆ ବସ୍ତ୍ର ପି ନାଁ ହିଁ ମୁଁ ପିଠା ଖାଇବାର ଅବସର ପାଇଲି ନାହିଁ ମୁଁ ପାନ ଖାଇବର ବସର ପାଇଲି ଆଉ ମୁଁ କିଛିର ବି ଅବସର ପାଇନି ଏଥର ବହୁତ ହି ମତେ କଷ୍ଟ ହେଲା ଯୋଉ ସମୟରେ ଆମ ଘରେ ମୋ ଭଉଣୀ ମୋ ମା ମୋ ମାଉସୀ ମୋ ଖୁଡି ମୋ ବଡ ସମସ୍ତେ ରଜରେ ବହୁତ ହିଁ ମଜାମସ୍ତି କରୁଥିଲେ ମୁଁ ଏଠି ଏକା ହିଁ ଥିଲି ମତେ ଏଥର ସେଥିଁ ବହୁତ କଷ୍ଟ ହେଇଥିଲା ଆଉ ମୁଁ କିଛି ଦିନ ପୂର୍ବରୁ ହ ଘରୁ ଆସିଥିଲି ମତେ ଘରେ ବି କହିଥିଲେ କି ତୁ ରହି ଯେ ରଜ ପରେ ଯିବୁ ବୋଲି କିନ୍ତୁ ଯେହେତୁ ଆପଣ ତ ଜାଣିଥିବେ କର୍ମ କେତ୍ରରେ ଆମକୁ ବେଶୀ ଛୁଟି ମିଳେ ନାହିଁ। ଯେତିକି ଛୁଟି ମିଳଳେ ଆମକୁ ସେଇ ଭିତରେ ହିଁ ଆସିବାକୁ ପଡ଼େ ତ ସେଥିପାଇଁ ମୁଁ ପଳେଇ ଆସିଥିଲି। ଆଉ ଯୋଉଥିରେ କି ମତେ ଭଲ ଲାଗିନଥିଲା ଆଉ ଏମିତି ହି ମୋର ଏଇ ବର୍ଷ କହିବାକୁ କଲେ ରଜଟି ପୁରା ସାଧା ସିଧାରେ ହିଁ ଯାଇଛି ବାସ୍ ଖାଲି ମୁଁ ଜାଣିଥିଲି ଯେ ରଜ ଅଛି ବାସ୍ ଏତିକି ଆଉ କହିବାକୁ ଗଲେ ଆଉ ଯେହେତୁ ଏବେ ଘରେରେ ମୁଁ ବଡ ହେଲିଣି ତ ମୋ ଭଉଣୀ ଅଛି ଆଉ ଏବେ ମୋ ଠାରୁ ସିଏ ଅଧିକା ମାନେ ରହୁଛି ଉତ୍ସାହ ହେଇକି ଯେ ସିଏ ରଜ ପାଳନ କରିବ ଆଉ ଯେହେତୁ ମୁଁ ଚାକିରୀ କରୁଛି ତ କିଛି ପଇସା ଅର୍ଜନ କରୁଛି ତ ମୁଁ ଏଥର କିନ୍ତୁ ମୋତେ ଗୋଟେ ଜିନିଷ ଖୁସି ଲାଗିଲା କି ମୁଁ ମୋ ଭଉଣୀଙ୍କୁ ସବୁ କିଛି ଏଥରେ ଦେଇପାରଚି। ସେଇଟା ହିଁ ମତେ ଖୁସି ଲାଗିଲା କି ମୁଁ ତାକୁ ରଜରେ ଏଥର ନୂଆ ବସ୍ତ୍ର ଦେଇଥିଲି ତାକୁ ଖର୍ଚ୍ଚ କରିବା ପାଇଁ ପଇଷା ପ ଠେଇଥିଲି ଆଉ ସିଏ ଯାହା ଯାହା ସବୁ କହିଥିଲା ମି ଠାଠୁ ସ୍ଟାଟ କରିକି ପି-ପାନ ପର୍ଯ୍ୟନ୍ତ ତା ପାଇଁ ମୁଁ ଏଠୁ ଥାଇକି ଯେମିତି କେବେ ତ ଆମର ଅ-ଅନ ଲାଇନରେ ସବୁ କିଛି ସୁବିଧା ହେଇଗଲାଣି ତ ମୁଁ ତା ପାଇଁ ସେଠୁ ମଧ୍ୟ କିଛି ମଗେଇ ଦେଇ ଦେଲି ଅନଲାଇନରୁ ତ ମତେ ସେଇଟା ଗୋଟେ ଜିନିଷ ଖୁସି ଲାଗିଲା ଯେ ଯାହା ହୋଉ ମୁଁ ଏବେ ମୋ ଭଉଣୀ ପାଇଁ ଯୋଉଟା କି ମୋ ବାପା ମା ଆଗରୁ ମୋ ପାଇଁ କରିଥିଲେ ତ ମୁଁ ବି ଏବେ ମୋ ବାପା ମାଙ୍କ ପାଇଁ ଆଉ ଭଉଣୀ ପାଇଁ କିଛି କରିପାରୁଚି ତ ମୋର ରଜ କହିବାକୁ ଗଲେ ଏମିତି ହିଁ କଟିଥିଲା। ଆଉ ବେଶୀ କିଛି ନାହିଁ ଆପଣ ତ ଯାହା ହୋଉ ନିଜେ ଆ ବନେଇକି ଖାଇଥିଲେ ଆଉ ସବୁ ପାଳନ କରିଥିଲେ ବୋହୁତ ଭଲ ଲାଗିଲା ଆପଣଙ୍କ ପାଖକୁ ଶୁଣିକି ମଧ୍ୟ।
ମତେ ବି ବୋହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣିକି ଯେହେତୁ ଆପଣ ମାନେ ନିଜେ କାର୍ଯ୍ୟ ରୋଜଗାର କରିକି ଆପଣଙ୍କ ଭଉଣୀକୁ ସେତିକି ସହାୟତା କରିଚନ୍ତି ଯାହାକ ଗୋଟେ ମମି ଆଉ ମାନେ ଗୋଟେ ମା ବାପା ସେତିକି ତାଙ୍କ ନିଜ ବଡ ଝିଅଙ୍କର କରେ ଆପଣ ନିଜେ ବଡ ହେଇକିରି ଗୋଟେ ଆପଣଙ୍କ ସାନ ଭଉଣୀକୁ ଯେତିକି ସ-ସହାୟତା ଦେଇଚନ୍ତି ଶୁଣିକି ବୋହୁତ ଖୁସି ଲାଗିଲା। ହଁ କିନ୍ତୁ ଆଗକୁ ବି ଆସେ ଯେମିତିକି ରକ୍ଷାବନ୍ଧ ରକ୍ଷାବନ୍ଧନ। ଆଉ ଦେଖିବାକୁ ଗଲେ ଗଣେଶ ଚତୁର୍ଥୀ ଦୁର୍ଗା ପୂଜା ବୋହୁତ କିଛି ପର୍ବପର୍ବାଣୀ ଆସେ ଆପଣ ଆପଣଙ୍କ ସହିତ ଭଗବାନଙ୍କ ପାଖରେ ମୁଁ ପ୍ରା ପ୍ରଥନା କରିବେ ଆପଣଙ୍କ ଫ୍ୟ ପରିବାର ଆପଣଙ୍କ ସହିତ ଆପଣ ସେଇ ଖୁସି କୁ ସମସ୍ତଙ୍କ ମଧ୍ୟରେ ମାନେ ବାଣ୍ଟିକରି ଆପଣ ଚ-ଚଳନ୍ତୁ
ନିଶ୍ଚିତ ଭାବରେ ଆଉ ମୁଁ ବି ସେୟା ହିଁ ଭଗବାନଙ୍କୁ ଡାକୁଚି ଯେ ଯୋଉମାନେ ଆମେ ସବୁ ବାହାରେ ରୋହୁଛନ୍ତି ଘର ଛାଡିକି ସେମାନେ ତାଙ୍କୁ ନିଜ ଜୀବନରେ ସେତିକି ଟିକେ ସମୟ ପାଆନ୍ତୁ କି ପର୍ବପର୍ବାଣି ଟାଇମ ରେ ଯାଇକି ଟିକେ ନିଜ ପରିବାର ସହିତ ପାଳନ କରନ୍ତୁ ମୁଁ ବି ସବୁବେଳେ ସେଇଟା ହିଁ ସମସ୍ତଙ୍କୁ କୁହେ ଯିଏ ବି ଯାଆନ୍ତି ଆଉ ଭଗବାନଙ୍କ ପାଖରେ ସେଇଟା ବି ମଧ୍ୟ ପ୍ରାର୍ଥନା ଥାଏ କି କି ଆଜି ଜୀବନ ଅଛି କାଲି ନାହିଁ ତ କେତେବେଳେ ବି ଯଦି ଆମକୁ କିଛି ବି ସମୟ ମିଳୁଚି ଆମେ ଘର ଲୋକ କ ସାଙ୍ଗସାଥିଙ୍କ ସହିତ ଖୁସି ମନରେ ସବୁ କିଛି ପାଳନ କରିବା ଦରକାର। ଆଉ ଯେମିତି ଆପ୍ କି ଆମ ଭଦ୍ରକରେ ଦୀପାବଳି କାଳୀପୂଜା ବୋହୁତ ଫେମସ ଅଛି ତ ଆମେ ବି ସେୟ ହିଁ ଚେଷ୍ଟା କରୁ କି ସେଇ ସମୟରେ ଯଦି ମୁଁ ଘରକୁ ଯାଇପାରେ ତ ବୋହୁତ ଭଲ କଥା ହବ। ତ ଆପଣ ଏବେ ମାନେ ଆ ଆଗକୁ ଭବିଷ୍ୟତରେ ଘରକୁ କେବେ ଯିବାର ଯୋଜନା କରୁଚନ୍ତି?
ମୁଁ ପର ମାସରେ ଯେମିତିକି ଏବେ ଆ ପର ମାସ ଆସୁଚି ଆଷାଢ ମାସ ଆଷାଢ ମାସରେ ଆମର ହୋଉଚି ରଥଯାତ୍ରା ଆପଣ ଜାଣିଥିବ ଓଡି ଶାରେ ସବୁଠୁ ପ୍ରସିଦ୍ଧ ରଥଯାତ୍ରା। ଜଗାଙ୍କର ଦର୍ଶନ କରିବା ପାଇଁ ମୁଁ ଆର ଆଷାଢ ମାସରେ ହିଁ ମୁଁ ଘରକୁ ଯାଏ। ଘରକୁ ଗଲା ପରେ ମୋର ଭଉଣୀର ମାନେ ମୋର ମାମୁଙ୍କର ଭୋଉ ଣୀଙ୍କର ମାନେ ମ୍ୟାରେଜ ବି ଅଛି। ସେ ଉଁ ବିବାହରେ ବି ସେଇ ଉତ୍ସବ ବିବାହ ଉତ୍ସବରେ ମୁଁ ନିଶ୍ଚିତ ସେଥିରେ ସାମିଲ ହବା ପାଇଁ ମୁଁ ବୋହୁତ ଖୁସି ମନେ କରେ। ବଡ ଭୋଉଣୀ ହେବ ମତେ ଯେମିତି ଆପଣ ଏବେ କହିଲେ ଆପଣଙ୍କ ସାନ ଭୋଉଣୀଙ୍କୁ ମାନେ ଆପଣ ବହୁତ କିଛି ସହାୟ ତ ଆପଣଙ୍କୁ ଖୁସି ଲାଗୁଚି। ସେମିତି ମତେ ବୋହୁତ ଖୁସି ଲାଗିବ। ମୁଁ ମୋ ଭୋଉଣୀର ବିବାହ ମୁଁ ନିଜେ ସେଥିରେ ରହିକିରି ସବୁ କିଛିରେ ସହାୟତା କରିପାରିବି। ଯେତିକି ମୋ ଦ୍ଵାରା ହୁଏ ତାପରେ ପ୍ରଥମେ ତ ମୋର ପ୍ରଥମ ରହିବ ଯାହା ତକି ଜଗା ଦର୍ଶନ
କାରଣ କାଳିଆ ସେ ଜଣେ ଆଜ୍ଞା କୁହନ୍ତୁ
ଆଜ୍ଞା ତ ନିଶ୍ଚିତ ଭାବରେ ଯେମିତି ଆପଣ କହିଲେ କି ଆପଣଙ୍କ ଭୋଉଣୀଙ୍କର ଆଗକୁ ବାହାଘର ଅଛି। ତ ସେଥିପାଇଁ ତ ପ୍ର ଥମେ ଆପଣଙ୍କୁ ବୋହୁତ ବୋହୁତ ଶୁଭ କାମନା ଶୁଭେଛ୍ୟା ମଧ୍ୟ ଯେ ଆପଣଙ୍କ ଭଉଣୀଙ୍କର ଆଗକୁ ସେ ଗୋଟେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଚନ୍ତି। ମୋ ତରଫରୁ ବି ଆପଣ ତାଙ୍କୁ ଶୁଭକାମନା ଜଣେଇବେ। ଆଉ ଯେମିତି କହିଲେ କି ଆପଣ ରଥଯାତ୍ରା ଯିବେ। ଆରେ ଆପଣ ତ ବହୁତ ସୌଭାଗ୍ୟ ଆପଣଙ୍କର ଯେ ଆପଣ ରଥରେ ଯାଇପାରୁଚନ୍ତି ଜଗା ଦର୍ଶନ କରିବା ପାଇଁ। ଯୋଉଟା କାମ ପକ୍ଷରେ ବି କେବେ କେବେ ହେଇପାରୁନି। ମୁଁ ବି ମଧ୍ୟ ଜାଣିବାକୁ ଚାହିଁବି ଆପଣ ଜଗା ଦର୍ଶନ କରିକି ଆସିଲା ପରେ ଆପଣଙ୍କର ଅନୁଭୂ ତି କଣ ରହିଛି ତ ମତେ ବି ବହୁତ ଶୁଣିବାକୁ ଭଲ ଲାଗିବ? ଆପଣ ଯିବେ କେମିତି ମାନେ ଆପଣ କୋଉ ଉପାୟରେ ଯିବେ ଆପଣ ମାନେ ଟ୍ରେନରେ ଯାଉଛନ୍ତି ନା ଫ୍ଲାଇଟେ ଯାଉଛନ୍ତି ନା ବସରେ ଯାଉଛନ୍ତି?
ମୁଁ ଏଇଠୁ ଏଇଠୁ ମୁଁ ବାହାରରିକି କି ମୁଁ ଟ୍ରେନ୍ ରେ ଯାଏ ଟ୍ରେନ ରେ ଯାତ୍ରା କରିକିରି ପ୍ରଥମେ ତ ମୁଁ ମୋ ଘରକୁ ଯିବି ଘରକୁ ଗଲା ପରେ ମୋ ମମିଙ୍କ ସହିତ ଖା ସାହାୟ ସହଯୋଗ ହେଲା ପରେ ମିଶିକି ଆମେ ବାହାରିବୁ ଜାଗା ଦର୍ଶନ ପାଇଁ ଏମିତି ଆସିବୁ ମୁଁ ନିଶ୍ଚୟ ଯେ ହଁ ମୁଁ ନିଶ୍ଚୟ ଆପଣଙ୍କୁ ମୋର ଜଗା ଦର୍ଶନର ସବୁ କିଛି ଅନୁଭୂତି ମୁଁ ଆପଣଙ୍କ ସହିତ ନିଶ୍ଚୟ ସେୟାର କରିବି
ଠିକ ଅଛି ମତେ ବହୁତ ଖୁସି ଲାଗିଲା ଯେ ଆପ୍ ଆପଣ ଆର ମାସ ଘରକୁ ଯାଉଛନ୍ତି ଆଷାଠ ମାସରେ ରଥଯାତ୍ରା ସମୟରେ ଖାସ୍ କରିକି ଆପଣ ଆପଣଙ୍କର ବି ଆ ମାଙ୍କୁ ନେଇକି ସାଙ୍ଗରେ ଯାଉଛନ୍ତି ପୁରା ପରିବାର ସହିତ ଯାଉଛନ୍ତି ଆପଣଙ୍କୁ ମଧ୍ୟ ବହୁତ ଶୁଭ କାମ କାମନା ଆଉ ମୁଁ ମୁଁ ବି ଚାହିଁବି ଯେ ଆପଣ ଆ ଆରାମ ସୁରୁଖୁରେ ଯାଇ ଘରେ ପହଞ୍ଚନ୍ତୁ ଯାଇକି ଆରାମ ସେ ଯାଇକି ପୁରୀ ରଥଯାତ୍ରା ଭଲ ଅନୁଭୂତି ନେଇ ଜଗା ଦର୍ଶନ କରି ଆସନ୍ତୁ ଆଉ ବହୁତ ବହୁତ ଶୁଭ କାମନା ମଧ୍ଯ ଆପଣଙ୍କୁ ତ ରାତି ତ ବହୁତ ହେଲାଣି ଆମେ ମୁଁ ମଧ୍ୟ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଭଲ ଲାଗିଲା ଆଉ ମୁଁ ମଧ୍ୟ ଅପେକ୍ଷାରେ ରହିଲି ଯେ ଆପଣ ଆସି ମତେ ଆପଣଙ୍କର ଅନୁଭୂତି ସେୟାର କରିବେ